ହ୍ୟାଲୋ ହଁ ଆଣ୍ଟି ମୋ କଥା ଆଜ୍ଞା ଆଜ୍ଞା ଆଣ୍ଟି ଆପଣଙ୍କ ମୋ କଥା ଶଭୁଛି ତ ଆଛା ଆଜି ପରା ହଁ ହଁ ମୁଁ ଫ୍ରି ଅଛନ୍ତି। କହୁନାହାନ୍ତି।
ହଁ କୁହ?
ମୁଁ କହିଲି ଆଉ ଆଜି ପୁରା ଏତେ ଲେଟ,
ବ୍ୟସ୍ତ, ଥିଲେ ମା ମାଆଙ୍କ ଦେହ ଭଲ ନାହିଁ ନା,
ଓ ଆଈଙ୍କ ଦେହ ଭଲ ନାହିଁ କଣ ହେଇଛିିକି ଆଣ୍ଟି?
ଭାଇଙ୍କର ସେଇ ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ ଆଉ। ହଁ ଆଉ ଚାଲି ବୁଲି ପାରୁନି କଥା
ଆଣ୍ଠୁ ଗଣ୍ଠି ରୋଗ ଆଣ୍ଟି ସମସ୍ତଙ୍କୁ ଟିକେ ବୟସ ହେଲା ମାନେ ସେ ବାହାରିଲା
ବୟସ ହେଲେ ବି ବାହାରୁଛି ନା ବୟସ ନହେଲେ ବି ବାହାରୁଛି। ମାନେ ବୟସ ଠି କିଛି ମାନେ ଏ ରୋଗଟି କିଛି ମାନେ ଇଏ ନାହିଁ। କଣ ପାଇଁ ହଉଛି ବି ରୋଗ ବି ବ ମାନେ ଡ଼କ୍ଟର ବି ମନା କରିଚନ୍ତି ଖାଲି ମେଡିସିନ ଯାହା ଖାଇବ ଆଉ କିଛି ଭଲ
ଉଁ ନ ଗୋଟେ କାମ କରୁନାହାନ୍ତି ଆଣ୍ଟି କ୍ୟାଲସିୟମ୍ ତାଙ୍କୁ ଦୋଉନାହାନ୍ତି ଖାଇଆକୁ।
ଝିଲ ମା
ତଥାପି କମୁନି?
ନା ଏମତି ଖାଲି ପ୍ରେମ। ସ୍ତ୍ରୀ ହେଇକିନା ଦିନେ ତ ଦରଜ ହେଇକି ପୁରା ଫୁଲି ଯାଉଚି। ଚାଲି ବୁଲି ପାରୁନି ଆଉ କଣ କରିବ। ଧଇଲା ଠୁ ପେନ୍ କ୍ଲିୟର୍ ଆଜି ଆଇଁଷ ହେଇଥିଲା ଆଉ ଘରେ। ଆଇଁଷ ହେଇଥିଲା ହୁଁ,।
ଏ ଅ, ନାହିଁ କି।
ନା, ନା। ମୋର ସେତିକି ନାଇ। ମୋର ଆଇଁଷ ହେଲେ କମ ଖାଇବା। କିନ୍ତୁ ଉମ୍, ସାଧା ହେଲେ ଏମିତି କି ଖାଏ।
ଆଛ୍ ଆଇଁଷ ପସନ୍ଦ ନୁହେଁ ଆଉ। ମୋର କିନ୍ତୁ ଆଇଁଷ ହେଲେ ଆଣ୍ଟି ବହୁତ ଖାଇବି ହେଲା ଆଉ ବାକି ସାଧା ହେଲେ କମ ଆଉ ହୁ। ସେ କିନ୍ତୁ ଜାଣିଛନ୍ତି ନାଡି କିନ୍ତୁ ଏ ଯୋଉ ଆମେ ଚିକେନ ହେରୀକା ଖାଉଛେ ନା ଚିକେନ ଖାଇଲା ଠୁ ସ୍କିନ୍ ଆଲର୍ଜି ବାହାରୁଛି ତ ମୁଁ ଆଇଁଷ ଛାଡି ଦେଇଥିଲି ଦେଢ ମାସ ଖଣ୍ଡେ ପୁଣି ଟିକେ ଇଛା ହେଲା ଖାଇଦଉଛି ଆଉ।
ମଣିଷ ତ ଲୋଭ ନା।
ହଁ ତ ନାଇ ଏମିତି କହିଲି।
ହଁ।
ସେଇଟା ତ ସତ କଥା କିନ୍ତୁ କଣ କହିଲେ ମୁଁ ଟିକେ ଆଇଁଷ ପ୍ରିୟ ବୁଝିପାରୁଛ ନା ମୋର ଏମିତି କିଛି ନଥାଏ ଯେ ମାନେ କଣ କହିଲ ଖାଲି ସଂକ୍ରାନ୍ତି ବୋଲି ଗୋଟେ ଜିନିଷ ଆଉ ଏକାଦଶୀ ବୋଲି ଗୋଟେ ଜିନିଷ ସେ ଦିଟା ଜିନିଷକୁ ଛାଡିଦେଲେ ନା କୋଉ ଗୁରୁବାରେ ନା କୋଉ ମଙ୍ଗଳବାରେ ଶନିବାରେ କିଛି ନାହିଁ ମୋର ଆଣ୍ଟି ବୁଝିପାରୁଛନ୍ତି ନା କିନ୍ତୁ ଆଇଁଷ ଯେ କଣ କହିଲୁ ଖାଲି ଟିକେ ଚିକେନ ଆଉ ଟିକେ ମଟନ ମୁଁ ଅଣ୍ଡା ଖାଏନି କି ମାଛ ଖାଏନି। ସେ କଙ୍କଡା କଙ୍କଡା କିଛି ଖାଏନି ବୁଝିପାରୁଛ। ଚାଲୁ।
ହା। ଆଉ କଣ କରିବି।
ଆଉ ଆଜି କୋ ବିଷୟରେ କଥା ହବା ହ ଆଜି କଉ ବିଷୟରେ କଥା ହବା ଆଣ୍ଟି। ଆଜ୍ଞା।
ଆଜି ରା ତା ବିଷୟରେ କଥା ହବା।
ହଁ କହୁନାହାନ୍ତି? କୁହନ୍ତୁ,
ମଣିଷର ରାସ୍ତାରେ ଯୋଉ ପ୍ରକାର ଦୁର୍ଘଟଣା ହଉଛି। ଦୁର୍ଘଟଣା କୁ ବଞ୍ଚିବାକୁ ହେଲେ ଆମକୁ କଣ କରିବାକୁ ପଡିବ ପ୍ରଥମ କଥା। ରାସ୍ତାରେ ଆମେ ଯାଉଛେ ରାସ୍ତାରେ ଆମେ ଯାଉ। ଘଟଣା ତ ମାନେ ଏତେ ପରିମାଣର ଚାଲିଛି ଯେ ଯାହା ଫଳରେ ଲୋକମାନେ। ବ୍ୟସ୍ତ ହେଇ ପଡିଲେଣି ବ୍ୟସ୍ତ ମାନେ କଣ ଘର ବି ଶୂନ୍ୟ ହେଇ। ଯାଉଛି। ମାନେ କାହାର ବି ଗୋଟେ ପୁଅ ଅଛି। ଛି ସିଏ ରାସ୍ତା। ରସ୍ତା ରେ ଯାଉଛି ରାସ୍ତାର ନିୟମ ମା ନ ମାନିଲେ ଦୁର୍ଘଟଣା ହଉଛି। ବା ମଦ ପିଇଲେ ଦୁର୍ଘଟଣା ହଉଛି।
ଶୁଣନ୍ତୁ ଆଣ୍ଟି। ଯେ କୌଣସି ଆମେ ଗୋଟେ କାମ କରୁ ଠିକ ଅଛି। ବୁଝି ପାରୁଚନ୍ତି ନା। ତାର କିଛି ନୀତି ନିୟମ ଥାଏ। ଯେମିତିକ ଧର ଆମେ ଗାଡି ରାସ୍ତାରେ ଚଲଉଛେ ଠିକ ଅଛି ତ ଆମେ ବି ଯେମିତି ଗୋଟେ ମା ର ଗୋଟେ ପୁଅ ଝିଅ ଠିକ ଅଛି। ଯେ। ଆଉ ଜଣେ ବି ଗାଡି ଚଲଉଛି। ସିଏ ବି ତ କାହାର ପୁଅ ହେଇଥିବ ସେି ବି ତ କାହାର ଝିଅ ହେଇଥିବ ଠିକ ଅଛି। ଛି। ଆମ ଜୀବନ ସିନା ଆମ ହାତରେ ଅଛି ବୁଝିପାରୁଛନ୍ତି ନା। ହଁ ଆମ ଜୀବନ ଆମେ ଗାଡି ଟାକୁ ନେଇ ପିଟି ଦେଲେ ମରିଗଲେ କିଛି ଅଛି କିନ୍ତୁ ଆମେ ଅକାରଣ ରେ କାହିଁ ଜଣଙ୍କ ଜୀବନ ନବା ଆମେ ତ ଗୋଟେ ପିମ୍ପୁଡିକି ଜୀବନ ଦେଇ ପାରୁନେ ତ ମଣିଷ ଭଳିଆ ଜ ଯିବ ଯିଏ କି ଚଉରାଅଶୀ ଲକ୍ଷ ଜୋନି ପରେ ମାନେ ମଣିଷ ଜନ୍ମ ପାଏ ଗୋଟେ। ଇଏ ତ ଆମେ। ଇ ଥାଏ। ବୁଝି ପାରୁଛନ୍ତି ନା ତ ମୋ କହିବା କଥା ଦେଖନ୍ତୁ ରାସ୍ତା ରେ ଯେତେବେଳେ ଆମେ ଗାଡି ଚଲଉଛେ ଗାଡି ଚଲେଇବାର ଗୋଟେ ନିୟମ ଅଛି ବୁଝି ପାରୁଛନ୍ତି ନା। ଯେମିତି କିି ଆମେ ରାସ୍ତାରେ ଗାଡି ଚଲେଇଲା ବେଳେ ରାସ୍ତାର ବାମ ପଟେରେ ଯିବା। ଆସିଲା ବେଳକୁ ଡାହାଣ ପଟରେ ଆସିବା। ଠିକ ଅଛି ଯେତେବେଳେ ରାସ୍ ରାସ୍ତା ଆମେ କ୍ରସ୍ କରୁଛେ ଏବେ ରାସ୍ତାର ଉଭୟ ପଶକୁ ଆମେ ଦେଖିକି କ୍ରସ କରିବା ଉଚିତ। ତ ଦେଖନ୍ତୁ ଯେ ରାସ୍ ସେଇଟା ଖାଲି ପଡିଥିବ ସେଇଟା ନ ରାସ୍ତା ଯେହେତୁ ଆମେ ଗାଡ଼ି ଚଲଉଛି ଅସଂଖ୍ୟ ଗାଡି ଚଲଉଛନ୍ତି। ତ ଗାଡି ଚଲେଇବାର ସ୍ପିଡ ବି ଥାଏ ଯେ ଆଗରେ ସ୍କୁଲ ଅଛି ଦୁଇରୁ କୋଡିଏ ରୁ ତିରିଶ ଭିତରେ ଚଲାଅ। ଆଗଆଡେ ମୋଡାଣୀ ଅଛି। କି ପାହାଡ ଉଠାଣି ଅଛି ତ ଏମତି ବିଭିନ୍ନ ପ୍ରକାର
ହଁ ରାସ୍ତାରେ ଗଲା ବେଳେ ରାସ୍ତାର ନିୟମ ସବୁ ଦେଇଥାଏ। ମାନେ କୋଉଠି ଖାଲ ଅଛି, କୋଉଠି ହମ୍ସ ଅଛି କୋଉଠି ଟ୍ରେନଲାଇନ୍ ଅଛି। ସବୁ ଜିନିଷ ରେ ମାନେ ସେଣ୍ଟମ ଦେଇଥାଏ ବା ଚିହ୍ନ ସବୁ ଦେଇଥାଏ କିନ୍ତୁ କଣ କରୁଛେ କି ରାସ୍ତାକୁ। ମାନେ ଚିନ୍ତା କରୁଚେ ଆମେ ରା ରାସ୍ତାରେ ଚଲଉଚେ କି ଏରୋପ୍ଲେନ ଚଲଉଚେ ସେଟା ଲୋକମାନେ ଜାଣୁନାହାନ୍ତି। କିନ୍ତୁ ଏତେ ଜୋରେ ଛୁଆ ଗାଡି ଚଲଉଛନ୍ତି ଯାହା ଫଳରେ ମଣିଷ ମାନେ ଅସ୍ତବ୍ୟସ୍ତ ହେଇ ପଡୁଚି। ଆମର ଏଇ ରାସ୍ ଏତେ ଜୋରେ ଫଡ ଫଡ ଫଡ ଫଡ କରିକି ଗାଡି ଚଲେଇକି ଯାଉଛନ୍ତି ମାନେ ମୋ ହାର୍ଟବିଟ ସେତରେ ମାନେ ଏତେ ଜୋରେ ଚାଲୁଚି। କଣ ହେଇଗଲା କି? । ମାନେ ଏତେ ଜୋର ମାନେ ସେ ଗାଡିରେ ଗୋଟେ କଣ ଏବେ ଲଗଉ ଚନ୍ତି ଖାଲି ଭଡ ଭଡ ଭଡ ଭଡ ଭଡ ଭଡ ହେଇକିନା ଯାଉଛି। ମାନେ ଜାଣିବା ଦ ମୁଁ ସିନା ମୋ ସଉକ ପାଇଁ ଏମିତି ଲଗେଇଦେବି। କି ଯିବି ରାସ୍ତାରେ, କିନ୍ତୁ ଲୋକମାନଙ୍କର କଣ କ୍ଷତି ହଉଛି? ମୋ ସକାଶେ ମୋ ଖୁସି ପାଇଁକା ମୁଁ ଦେଖିଲା ବେଳକୁ ଆଉ ଲୋକମାନେ କେତେ କ୍ଷତିରେ ପଡୁଛନ୍ତି ସେଇଟା ସମସ୍ତେ ଜାଣିବା ଦରକାର। ପ୍ରତ୍ୟେକଟି ମଣିଷ ସେଟା ଜାଣିବା ଆବଶ୍ୟକ କିନ୍ତୁ କେହି ସେଇଟା ମାନେ ଅନ ମାନେ ନିଜକୁ ସେଟା କେବେ ଚିନ୍ତା କରୁନାହାନ୍ତି ମୋ ଖୁସି ପାଇଁ ମୁଁ ଅନ୍ୟକୁ କାହିଁକି କଷ୍ଟ ଦେବି। ।
ତ ଦେଖନ୍ତୁ, ହଁ ଆଜ୍ଞା ଶୁଣୁଛି କହୁନାହାନ୍ତି।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
ହ୍ୟାଲୋ ହଁ ତ ମୋ କହିବା କଥା ଦେଖନ୍ତୁ ତାପରେ ସରକାର କଣ ଏଇ ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ଦେଖନ୍ତୁ ଯେତିକି ଜୋରିମାନ ଆଗରୁ ଥିଲା ତାକୁ ଡବଲ କରିଦେଇଛନ୍ତି। ଦୁଇ ଗୁଣିତ କରିଦେଇଛନ୍ତି। ବୁଝିପରି ଲେ ହେଲମେଟ ଯୋ ଯଦି ଆପଣ ନ ପିନ୍ଧିକି ଯାଉଛନ୍ତି ହଜାର ଟଙ୍କା ଜୋରିମନା ରହୁଛି। ଯଦି ଆପଣ ଗୋଟିଏ ବାଇକ ରେ ତିନି ଜଣ ଯାଉଛନ୍ତି ସେଥିପାଇଁ ପାଞ୍ଚ ହଜାର ଟଙ୍କା ରହୁଛି। ତ ଓଭର ସ୍ପିଡ କଲେ ମାନେ ହୋଉଛି ମାନେ ମଦ ଗାଡି ଚଲେଇଲେ ଆପଣଙ୍କୁ କଣ ଦଶ ହଜାର ଟଙ୍କା ଫାଇନ୍ ସେ ତିନି ମାସ ତିନି ଥର ଛଡା ହବ ଚାରିଥର ବେଳକୁ ଆପଣଙ୍କର ଯୋଉ ବା ରଖା ହଉଚି ତା ପରେ ବି ଲୋକମାନେ ଗାଡି ଟା କୁ ଗାଡି ଭଳିଆ ଦେଖୁନାହାନ୍ତି ବୁଝୁଚନ୍ତି ନା। ତାପରେ ଆମ ଦେଖନ୍ତୁ କେବଳ ଗାଡି ଚଲାଉଚି ଯିଏ ତାର ବି ଭୁଲ ନୁହେଁ ଅମ ଆମେ ଯୋଉ ସାଧାରଣ ଜନତା ଆମ ପାଇଁ ତ ଫୁତୁପାଥ ଅଛି ନା ଆମେ କଣ କରୁଛେ ନା ଫୁତୁପାଥରେ ନ ଯାଇ ରୋଡ ମଝିରେ ଯାଉଚେ ଠିକ ଅଛି ତାପରେ ଆଉ ଗୋଟେ ଏ କଥା ଦେଖନ୍ତୁ ଅ ଆମ କଥା କହୁଛି ଭୁବନେଶ ଶ୍ୱର ଆଉ କଟକ ମଝିରେ ତ୍ରିସୁଳିଆ ରହୁଚି ବୁଝି ପାରୁଚନ୍ତି ନା ଆଣ୍ଟି?
ଆଜ୍ଞା।
ଦେଖନ୍ତୁ ତ୍ରିଶୁଳିଆ ଠାରୁ ମଧୁପୁର ଫୁଲ ପୋଖରୀ ପର୍ଯ୍ୟନ୍ତ ଠିକ ଅଛି। ର ଅ ସନ୍ଧ୍ ହବ ମାନେ ମାନେ କଣ କହିଲେ ଅସଂଖ୍ୟ ଗୋରୁ ଗାଈ ପୁରା ରୋଡ ମଝିରେ ଶୋଉଛନ୍ତି ବୁଝି ପାରୁଛନ୍ତି ନା। ତ ସେ କଣ ହଉଛି ନା ଅ ଅନ୍ଧାର ର ଲାଇଟ ବି ନାହିଁ ରୋଡରେ ବୁଝିପାରୁଛନ୍ତି ତ ଯାହା ଦ୍ଵାରା କଣ ଯୋଉ ମ ବଡ ଗାଡି ଚଲଉଛନ୍ତି ସେ ତ ଉଚା ରହୁଛି ନା ଏତେ ନିଚକୁ ଦେଖ ଯାଉନି ଯାହା ଦ୍ଵାରା କଣ ହଉଛି ନା ଗୋରୁ ଗାଈଙ୍କ ଉପରେ ବାଡେଇ ବି ହେଇଯାଉଛି କାହାର ଆକ୍ସିଡେଣ୍ଟ ହଉଛି ଧର ଗୋଟେ ଗାଡି ପୁରା ସ୍ପିଡରେ ଅଛି ସେ ତ ଦେଖି ପାରୁନି ନା ଆଗରେ ଗୋରୁ କି ଗାଈ କଣ ସୋଇ ଚି ସେ ଜା ବଡେଇ ଦଉଛି ଆକ୍ସିଡେଣ୍ଟ ହଉଚି ତ ମୋ କହିବା କଥା ଯ ଆମେ ଆଲୋକ ବା ଲାଇଟ ଲଗେଇବା ତ କିଛି ଅସୁବିଧା ହବନି ବୁଝିପାରୁଛନ୍ତି ନା ତାପରେ ଆମେ ଯେତେବେଳେ ରୋଡ କ୍ରସ କରୁଛେ ଯୋଉଠି ଜେବ୍ରା କ୍ର ଦେଖିବା ଆମେ ରୋଡ କ୍ରସ୍ କରିବା ତାପରେ ସଡ଼କ ସୁରକ୍ଷା ପାଇଁ ପ୍ରତିବର୍ଷ ମାନେ କଣ କହିଲେ ଆମ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଆଉ ଆମ ଯୋଉ ସାଧାରଣ ଜନତା ତାକୁ ଫୋ କରିକି ଉଡେଇ ଦଉଛ ଯେମତି ସଫଲ ଖାଇକି ଧୂଆଁ ଉଡାନ୍ତିନି ସେମିତି ଫୁ କରିକି ଉଡେଇ ଦଉଛନ୍ତି ବୁଝି ପାରୁଛନ୍ତି ନା।
ସେଇଥିପାଇଁ ତ ସେଇଥିପାଇଁ ତ ମା ସେଇଥିପାଇଁ ତ ହିଁ ସବୁ ପ୍ରକାର ଅସୁବିଧା। ସରକାର ନିୟମ କରୁଛନ୍ତି କାହା ପାଇଁକା ଆମର ସୁରକ୍ଷା ପାଇଁକା। ହେଲେ କଣ କରୁଛେ ଆମେ ମାନେ ଯାହା କରୁଛି ଆମ ପିଲାମାନଙ୍କୁ ମଧ୍ୟ ସେଇୟା ହିଁ ଶିକ୍ଷା ଦଉଛି ଏବେ ମାନେ ଏଇ ଉଁ ପନ୍ଦର ଦିନ ତଳେ ମାନେ ସେ ଛୁଆ ଦଶମ ପଢୁଛି ନା ଦଶମ ନବମରେ ଏମତି ପଢୁଛି। ତାକୁ ପଠେଇ ଦେଇଛନ୍ତି ସି ଭଲରେ ଗାଡି ଜାଣିନି। ଛକକୁ ପଠେଇ ଦେଇଛନ୍ତି ଏ ଉ ଛକକୁ ପଠେଇଦେଲେ ସିଏ କଣ ଜଳିଖିଆ ପାଇଁକା ପଠେଇଲେ ସେ ପିଲାଟି ଜଳିଖିଆ ନେଇକି ଯାଇ ନା ନଉଛି ଏମିତି ଗାଡି ଏମିତି ଭାଗରେ ବୁଲେଇଲା ମାନେ ଗାଡି ଚାରିପଟ ଏମିତି ବୁଲିକି ସେ ଛୁଆ ଜାଣିନି ନା ମୋ କହିବା କଥା ମାନେ ଯେତିକି ବୟସ ର ଦରକାର ଆମେ ପିଲାମାନଙ୍କୁ ଦବା ଦରକାର। କିନ୍ତୁ ସେମାନେ ଜାଣିପାରିଲେନି ପିଲାମାନେ ଯାହା କହିଦଉଛନ୍ତି ନା ଆମ ବି ସେୟାର ରେ ଭାସି ଯାଉଛେ।
ଆଜ୍ଞା।
ସେହୀ କହିଦେଲା ମୁଁ ନେଇକି ଯାଉଛି ବୋଲିକିନା ତା ତାଙ୍କ ଘରେ ଦେଇ ଦେଇଛନ୍ତି।
ଆଜ୍ଞା।
ଆସିଲା ଅଥଚ ପିଲା ଏମତି ଜୋର ଗାଡି ବୁଲେଇକିନା ଗଲା ଯେ ଯାହାଳରେ ହାଇବାସ ହାଇବା ଗଛ ଚକାରେ ବସିଗଲା। ମାନେ ସେ ପିଲାର ମୁଣ୍ଡ ଆଉ କିଛି ନାହିଁ। ମେ ଏତେ କଷ୍ଟ ଲାଗୁଛି ଶୁଣିଲା ବେଳୁକୁ ମ ଦେଖିଲା ବେଳ ଦେହ କଣ ହେଇଯାଉଛି। ମୁଁ ସେଇ କଥା କହୁଛି ଲ ଆମେ ମାନେ ସମସ୍ତେ ସଚେତନ ହବା ନିହାତି ଦରକାର। ଏକରେ ଟ୍ରାଫିକ ନିୟମ ମାନିବା ଦୁଇରେ ଯେତିକି ବୟସର ଅନୁପାତରେ ଦବା କଥା ଗାଡି ତାପରେ ହିଁ ତାକୁ ଦିଅନ୍ତୁ ତିନିରେ ରା ଗଲାବେଳେ ସବୁ ରାସ୍ତାର ନିୟମକୁ ଦେଖିବା ତା ସହିତ ରାସ୍ତା ପାର ହେବା ବେଳେ ଜେବ୍ରା କ୍ରସିଂରେ ଯଉ ଯାଉଛନ୍ତି ସେତେବେଳେ ସେତେବେଳେ ଟ୍ରାଫିକ ନିୟମ ମାନିବା ଆଉ ତା ସହିତ ଯେବ୍ରା କସିଂରେ ଯେତେବେଳେ ଯାଉଛନ୍ତି ଆମେ ଯୋଉଠିଆ ହେଇଛି ସେତେବେଳେ ଗାଡିିକ ଆମେ ସ୍ଲୋ ହିଁ କରିବ। ବା
ଆଜ୍ଞା ତାପରେ ଆଉ ଗୋଟେ ହଁ ଗୋଟେ କଥା ଶୁଣନ୍ତୁ। ଏଠି ଯୋଉ କହିଲେ ଦୁର୍ଘଟଣାଟି ଘଟିଲା ତାଙ୍କ ଘରେ ଲୋକ ଦେଇଦେଲେ ଏଠି ଫାଷ୍ଟ ଭୁଲ ହଉ ତାଙ୍କ ବାପା ମାଙ୍କର ଆଜିକାଲି ବାପା ମା କଣ ଭାବୁଛି। ଛନ୍ତି ନା ଗାଡି ଚାଲଟାକୁ ଛୁଆଙ୍କ ମୋ ଛୋଟ ଛୁଆ ଟା ଗାଡି ଚଲେଇଲେ ମୋର ଗୋଟେ ଗର୍ବ ସେ ଭାବୁନାହାନ୍ତି ସେଇ ଯୋଉ ତାଙ୍କର ଗୋଟେ ଭୁଲ ଗୋଟେ ଛୁଆର ଜୀବନ ନେଇଯାଉଛି। ବୁଝିପାରୁଛ
ସେଇ ସେଇ କଥା ତ ମା କହୁଛି। ସେଇ କଥା କହୁଛି ଲୋକମାନେ ମାନେ ବୁଝୁନାହାନ୍ତି। ଲୋକମାନୋନ ବୁଝିବା ଦରକାର ପ୍ରତ୍ୟେକଟି ପ୍ୟାରେଣ୍ଟସ ବା ପ୍ରତ୍ୟେକଟି ଗାର୍ଡିଆନ ବୁଝିବା ଦରକାର କି ମୁଁ ପିଲାଟିକୁ ମୁଁ ଗାଡ଼ି ଦେବା ପୂର୍ବରୁ ତାକୁ ଏକ ପ୍ରଥମେ ରାସ୍ତାର ନିୟମ ଗାଡି ଚଲେଇବାର ନିୟମ ଗାଡି କୋଉ ପଟେ ନବା ବା ଗାଡିର କୌଣସି ଅସୁବିଧା ହେଲେ କି ଆମେ ତାକୁ କେମିତି ସଲ୍ୟୁସନ ବାହାର କରିବା ବା ଆମେ ଯେତେବେଳେ ନଉଛେ ଗାଡିଟେ ଗାଡିରେ ନେଲା ବେଳେ ରାସ୍ତାର ଯେତେବେଳେ ନିୟମ ଯେତେ ସବୁ ଅଛି। କୋଉଠି ଟ୍ରାଫିକ ଅଛି। କୋଉଠି ଛକ ଅଛି। କୋଉଠି ସ୍କୁଲ ଅଛି। କୋଉଠି ହ ହୋମସ ଅଛି। କୋଉଠି ଟ୍ରେନ ଯିବା ପାଇଁ କିନା ବା ରେଳ ଷ୍ଟେସନ ଅଛି। ସେଠି ସବୁ ଆମେ କିପରି ଗାଡି ଚଲେଇବା ପିଲାକୁ ପ୍ରଥମେ କହିବା କଥା ଦୁଇ ମାନେ ପ୍ରଥମେ ଶେଷ। କହିବା ତା ସହିତ ଆମେ ତାକୁ ସବୁବେଳେ କହିବା କି ତୁ ସବୁବେଳେ ହେଲମେଟ ବ୍ୟବହାର କରିକିନା ଚାଲେ। ମା କିଛି ବି ଅସୁବିଧା ହେଲେ। ମୁଣ୍ଡ ତ ସୁରକ୍ଷିତ ରହିବନା। ମୁଣ୍ଡ ସୁରକ୍ଷିତ ରହିଲେ ତ ତୁ କିଛି କରି। କରିବୁ। ହାତଟେ ଭାଙ୍ଗିଲେ ହଁ ହାତଟେ ସେଟା ମାସେ ଦି ମାସେ କି ଛଅ ମାସ ଲାଗିବ ସେଟା ଟିକେ ଇଏ ହେଇଯିବ ମୁଣ୍ଡରେ ଯଦି। କିଛି ବି କୌଣସି। ଅସୁବିଧା।